ହଁ ଶୁଭ ସନ୍ଧ୍ୟା ଭଉଣୀ କେମିତି ଅଛନ୍ତି?
ହଁ ଭଲ ଅଛି। ତମେ
ହଁ ମୁଁ ବି ବହୁତ ଭଲ ଅଛି।
ଆଚ୍ଛା କଣ କରୁଥିଲ?
ଏବେ ବସିକି ମୁଁ ଏମିତି କିଛି ଲେଖା ଲେଖି କରୁଥିଲି।
ଆଛା ପାଠ ପଢୁଛ।
ହଁ।
ଭଲ କଥା।
ଆଉ ତମେ କଣ କରୁଥିଲ?
ହଁ ମୁଁ ମୁଁ ବାସ୍ ଏମିତି ବସିଥିଲି ଆଉ। ଥକି ଯାଇଥିଲି ତ। ଏମିତି ଆଉ। ହଁ ହଁ ସେଇଆ ଘର କଥ ବହୁତ୍ ମନେ ପଡେ। ମୁଁ ବାହାରେ ରହୁଚି ନା। ତ ମତେ ବହୁତ୍ ମନେ ପଡେ। ଆଉ ଏମିତିରେ ବି କଣ କହିଲ ଆମ ପରିବାରଟା ନା ପୁରା ସମସ୍ତେ ମିଶିକି ରୁହନ୍ତି। ଏମିତି ଥାନ୍ତି ଏକ୍ ଏକେକ୍ ପରିବାର କି ନା କେବଳ ବାପା ମା ଭାଇ ଭଉ ସେମିତି ନୁହେଁ। ଆମର ବହୁତ୍ ବଡ ପରିବାର ଟା ତ ସମସ୍ତେ ମିଶିକି ରୁହନ୍ତି। ତ ସବୁ ଟାଇମ୍ ରେ ମତେ ପ୍ରାୟ ଟାଇମ୍ ମତେ ଘର କଥା ବହୁତ୍ ମନେ ପଡିଥାଏ। ତ ସେମିତି ଆଉ ସେମତି ଟିକେ
କି ପରିବାର କଥା କହିବାରୁ ମନେ ପଡିଲା। କି ଯେହେ ଆଉ ଯେହେତୁ ମୋ ଜୀବନ ମୋ ଜୀବନ୍ କାଳ ଏମିତି ସ ହରି ଚରଜେରେ ଚାଲି ଆସିଛି। ତ ତେଣୁ ଯେମିତି କହିଲେ ମତେ ତମଠୁ ଶୁଣିବାକୁ ଆଗ୍ରହ ଲାଗୁଚି। କି ଯେମିତି ଘରେ ସମସ୍ତେ ଅଛନ୍ତି ମୁଁ କହିଲେ ମୋର ହଉଛି କ୍ ଗୋଟେ ମାନେ କ୍ଷୁଦ୍ର ପରିବାର ଯେମିତି। କୁହନ୍ତି ତ ମୁଁ ସେଇ ପରିବେଶରେ ଚଳି ଆସିଚି। ତମେ ଯେମିତି କହିଲ ସମସ୍ତେ ଥାନ୍ତି। ହଁ ମୁଁ ସେ ମୁଁ ସେଇଟା ଜାଣିଚି। କେବେ କେବେ ମୋ ସାଙ୍ଗସାଥି ମାନଙ୍କର ଘରକୁ ଗଲେ ଦେଖିଚି। କିନ୍ତୁ ସେଇଟା ନିଜେ କେବେ ଅନୁଭବ୍ କରିନି। କି ହଁ। ଏତେ ବଡ ପରିବାର। ତ ତେଣୁ ମୁଁ ସେଟାକୁ ଭାବିପାରେ। କିନ୍ତୁ ସେଇ ପରିବେଶ୍ ରେ ନିଜକୁ କେବେ ବଡ କରିପାରିନି। ତ ନିହାତି ମତେ ଲାଗେକି ସେମିତି ଗୋଟେ ଯୌଥ ପରିବାରରେ ବହୁତ୍ ସାରା ଭଲ ପାଇବା ବୋହୁତ୍ କିଛି ଥାଏ। ତମର ତ ସେଇଠି ଅଛି ମତେ ଟିକେ କହିବ।
ହଁ ଦେଖ ଗୋଟେ ପରିବାର ଏବେ ଆମର ବହୁତ୍ ବଡ ଫ୍ୟାମିଲି। ତମେ ମୋ ଜେଜେ ବାପାଙ୍କର ତମେ ଭାବି ପାରିବନି ବାବା ବାପାଙ୍କର ଚାଚା ଦାଦା ଖୁଡି ସେମାନେ ଠିକ୍ ଅଛନ୍ତି। ମୋ ଜେଜେ ବାପାଙ୍କର ବି ଜେଜେ ବାପା ପାଞ୍ଚ ଥାଇ ଥିଲେ। ସେଇମାନଙ୍କର ବି ସେଇ ପାଞ୍ଚ ଭାଇରେ ବି ଆମର ବୋହୁତ୍ ବଡ ପରିବାର ଟା। ଗୋଟେ ପରିବାରକୁ ନେଇକି ହିଁ ଆମର ଗାଁ ହେଇଛି ଆଉ ତମେ କହିଲ ହଳିଆ ମୁଁ ବି ଗାଁ ରେ ଛୋଟ ବେଳୁ ଗାଁ ରେ ଥିଲି ଯେତେବେଳେ ମୁଁ ସହରକୁ ଆସିଲି ଆମେ ଯେତେବେଳେ ବି ଗାଁକୁ ଯାଉ ଆଁ ଆମେ ଜାଣିପାରୁନୁ କାହା ଘରେ ଖାଇବୁ। ସେ ଭାବିଥିବେ କି ନା ଆମ ଘରେ ଖାଇବେ ତ ସେ ରୋଷେଇ କରି ଥିବେ ସେ ଭାବିଥିବେ ନା ଆମ ଘରେ ଖାଇବେ ତ ଯେତେ ଆମେ ଏମିତି କି ଗୋଟେ ମାସ ରହିଲେ ବି ଆମର ସେମିତି କିଛି ଅସୁବିଧା ହଉନି ସିଏ ସିଏ ତ ତମେ ଆଜି ଆମ ଘରେ ଖାଇବ ଆଉ ଏଇ କଥା ଗୁଡ଼ା ଜାଣିଥିବ ଯେତେବେଳେ ସବୁ ସବ୍ ଭାଇ ଭଉଣୀ ଏଇ ଚାଚାଙ୍କର ଖୁଡ଼ିଙ୍କର କି କାହାର ଦାଦାଙ୍କର କିଛି ବି ସବୁ ଭାଇ ଭଉଣୀ ମିଶି ଗଲେ ବୋହୁତ୍ କିଛି ମଜା ଲାଗେ ତ ଆମେ ସେଇ ଟାଇମ୍ ଟାକୁୁ ବୋହୁତ୍ ଉପଭୋଗ କରୁ ଆଉ ସେଇ ଟାଇମ୍ ରେ ହିଁ ଆମେ ଫୋନ୍ ଟୁ ବୋହୁତ୍ ଦୂରରେ ରହୁ। ଆମକୁ କିଛି ଫରକ୍ ପଡେନି କି ଆମ ପାଖରେ ଫୋନ୍ ଅଛି ନା ନାଇଁ ଆଉ କିଛି କିଛି ଜଣାପଡ଼େନାହିଁ ଆମେ ଭାଇ ଭଉଣୀ ମିଶିବୁ ଆଉ ଗୋଟେ କଥା ଜାଣିଚ ଆମର ଦାଦା ଖୁଡ଼ି ହଉ ମାଉଁ ମାଇଁ ଆମ ସହିତ ବି ସେମାନେ ସାମିଲ୍ ହେଇଯାଆନ୍ତି ଆମେ ଗୀତ ଲଗେଇକି ନାଚୁଥିବୁ ନା ସେମାନେ ଆସିକି ବି ସାମିଲ୍ ହେଇଯାନ୍ତି ସେମାନେ ବି ମିଶନ୍ତି ସେମାନେ ବି ନାଚନ୍ତି ତ ଏଇଥିପାଇଁ ମତେ ମତେ ଗୋଟେ ଏମିତି ମିଶିିଯିବା ପରେ ପରେ ବୋହୁତ୍ ଭଲ ଲାଗେ ସାଙ୍ଗ ମୋ ସାଙ୍ଗସାଥୀ ବି ତମେ ଯେମିତି କହିଲ ମୋ ସାଙ୍ଗସାଥୀ ବି କୁହନ୍ତି ତତେ ବଡ଼ ପରିବାର ତମର ତ ବୋହୁତ୍ କିଛି କିଛି ଝଗଡା ଯାନ୍ତି ହୋଉଥିବ ବହୁତ୍ କିଛି ହଉଥିବ ଦେଖ ଏଇଟା ନର ଆମ୍ ଆମେ ଜାଣିଛେ ତମର ବି ଭାଇ ଥିବେ ଭଉଣୀ ଥିବେ ଆମେ ଗୋଟେ ଘରେ ଥାଇକି ବି ଛୋଟ୍ ଛୋଟ୍ ହେଇକି ତ ଆମର ବାହା ରେ ନା ଗୋଟେ ଦିଟା ରେ ତିନିଟା ଗଡ଼ିଗଲେ ଏଇଠି ସେଇଠି ବାଜିଲେ ତ ଝଗଡ଼ା ହବ ହେଲେ ପରି ପରିବାର୍ କୁ ଆମକୁ ସେମିତି ଏକାକି କରିକି ରଖିବାର ଅଛି ତ ସେଇଟାକୁ ବି ସମାଧାନ୍ କରିବାର ଅଛି ଏମିତି। ନୁହେଁ ସବୁ ବୁଝାମଣା ସବୁବେଳେ ଏପଟେ ସେପଟେ ଥିବ ତ ଆମ ଫ୍ୟାମିଲିରେ ତ ବୁଝାମଣା କଣ ବୋହୁତ୍ ଭଲ ଥାଏ ତ ମତେ ବୋହୁତ୍ ଆମ ଫ୍ୟାମିଲି କୁ ଯେତେବେଳେ ମୁଁ ଗାଁ କୁ ଯାଏ। ମତେ ବୋହୁତ୍ ଭଲ ଲାଗେ ମତେ ସେ ଟାଇମ୍ ରେ ଇଚ୍ଛା କଣ ହୁଏ ତମେ ଯେମିତି କହିଲ କି? ତମର ଗୋଟେ କ୍ଷୁଦ୍ର ପରିବାର୍ ତମେ ଏମିତି ବଡ଼ ଫ୍ୟାମିଲି ରେ ରହିନ ମୋର ବି ଏମିତି ବହୁତ୍ ଆହୁରି ବେସୀ ସାଙ୍ଗ ଅଛନ୍ତି ତମେ ଯେମତି ସେମାନେ ବି ତ ମତେ ଇଛା ହୁଏ କି ମୁଁ ଯୋଉ ଟାଇମ୍ ଟା ଆଉ ଉପଭୋଗ କରେ ମତେ ଇଚ୍ଛା କି ମୁକାଶ ମୁଁ ସେମାନଙ୍କୁ ଆଣିକି ଏଇ ଜାଗାରେ ରଖିପାରନ୍ତି କି ସେମାନେ ବି ଅନୁଭବ କରିପାରନ୍ତେ ହଁ। ହଁ ତ ତମେ ବି ଯେମିତି ତମ ସାଙ୍ଗ ଘରେ ଯାଇକିବି କୋଉଠି ବି ଦେଖିଲ ତମକୁ ବି ବହୁତ ଖୁସି ଲାଗିଲା ତ ମତେ ବି ହଁ ମ ତେ ବି ସେମିତି ବହୁତ ଇଚ୍ଛା ମୁଁ ସେମିତି ଫେମିଲି ରେ ସେମିତି ପରିବାର ରହିଆସିଛି ତ ମୋର ଆଗକୁ କୁ ବି ଯୋଉ ଜୀବନ ଆସୁଛି ଆଉ ମତେ ବି ସେମିତିୟା ହିଁ ପରି ର ହଁ ମତେ ସେମତି ପରିବାର ଦରକାର ତ ମୁଁ କିଛି ନାହିଁ ମୁଁ କ ରହି ଆସିଛି ନା ବଡ ପରିବାର ବାର ରେ ତ ମୁଁ ସେଇଟାକୁ ବି ନେଇପାରିବି ଠିକ ସେ ବୁଝାମଣା କରି ଏ କରିପାରେ ତମକୁ ତମ ମତରେ କଣ? ଏକାକି ପରିବାର ଭଲ ନା ବଡ ପରିବାର ହଁ?
ନିହାତି ଭାବରେ ମୋର ତ ଯୌଥ ପରି ପରିବାର ର ଅଭିଜ୍ଞତା ନାହିଁ ତଥାପି ମୁଁ ଯେମିତି କହିଲ ମୁ ସେ ସବୁ କଳପନା କରି କି ଭାବି ପାରୁଛି ହଁ କେତେ ସୁନ୍ଦର ସେଠି ସମସ୍ତେ ଥିବେ ଯେମିତି କି ଉଦାହ ଣ ଦେଲ କି ଘରକୁ ଗଲେ ସେପଟେ ଦାଦା ଖୁଡି ବଡ ବାପା ବଡ ମା ଯୋଉମାନେ ରହିଲେ ଚାଚା ଚାଚୀ ସମସ୍ତେ ଆସୁଥିବେ ସମସ୍ତଙ୍କୁ ଆଜି ଆଙ୍କ ଘରେ ଖାଇଲି କାଲି ପିଶିଙ୍କ ଘରେ ଖାଇଲି ତ ସ ମ ଘରେ ଖାଲି ତ ସେଇଟା ସେଇ ଅନୁଭୂତି ବି ବସ ସେ ମାନେ ସମସ୍ତଙ୍କୁ ଭଲ ପାଇବା ମିଳୁଥିବ ସିଏ ତ ବହୁତ ସୁନ୍ଦର ପରିବେଶ ନିହାତି ଭାବରେ। ଆଉ ମତ ମତେ ତ ସେଇ ସୁଯୋଗ ମିଳେନି ଆଉ କ୍ଷୁଦ୍ର ପରିବାର କହିଲେ ହଁ ଏତିକି ଯେମିତି କିି ଗୋଟେ କଥା କହିଲ କି ଏଠି ସେତେ ଝଗଡା ଯଦି କହିବା ଯିବ କାରଣ ଝଗଡା ତ ସବୁଠି ଥାଏ କିନ୍ତୁ ହଁ ସେଠି ସେମିତି ଗୋଟେ ନିଷ୍ପତି ନବା ଆଗରୁ ସେଠି ଯେମିତି ପନ୍ଦର ଜଣଙ୍କର ଘରର ସମସ୍ତଙ୍କର ସଦସ୍ୟଙ୍କର ସେଠି କଣ ଉପସ୍ଥିତି ଦରକାର ସମସ୍ତଙ୍କର ମତାମତ ଦରକାର। ସମସ୍ତେ ହଁ କରୁଥିବା ଦରକାର ତ ସିଏ ବି ଗୋଟେ ବହୁତ ସୁନ୍ଦର ଆଉ କ୍ଷୁ ଦ୍ର ରେ ରହିଲା ଏତେ ସବୁ ଚିନ୍ତା କରିବାର ନାହିଁ। ହଁ ଆମର ଏଇଟା କରିବାର ଅଛି ଏଇଟା ସାଙ୍ଗେ ସାଙ୍ଗେ କର ବାସ୍ ଯେତିକି ଜଣ ଘରର ଥିବେ ଓ ଚା। ପାଞ୍ଚ ଜଣ ହଁ ଠିକ ଅଛି ସେଇଟାରେ ଟିକେ ଜଲଦି ହେଇଯାଏ ହଁ ତ ଏତେ ଜଣ। ମୋର ଆଉ ମତାମତକୁ ଅପେକ୍ଷା କରିବାକୁ ପଡେନି ସେଇ ନିଷ୍ପତ୍ତି ଟା ଜଲଦି ହେଇଯାଏ ଏତେ ଆଉ। ଅସୁବିଧା ବି ନଥାଏ କି ମତ ମନ ମନାନ୍ତର ଯୋଉ ଥାଏ। ମତ ମତାନ୍ତର ସେଇ ଜିନିଷ ଟା ସେଠିରେ ନଥାଏ। କାରଣ ସେଥିରେ ପନ୍ଦର ଜଣ ରହିବେ ତ ପନ୍ଦର ଜଣ କଥା ମାନେ କଥା ଟା ପନ୍ଦର ଟା।
ପନ୍ଦରଟା କଥା ଆସିବ ହଁ ଏମ ଇଟା ହଁ ପାଞ୍ଚଟା ଆଙ୍ଗୁଳି ସମାନ ନୁହଁ। ତମ ପରିବାରରେ ବି ସେ। କହିବା ନା ଏଇଟା କରିବା ସେ କହିବା ନା ସେଇଟା କରିବା ତ ସେଇଠୁକୁ ବି ଜଣେ ଜେଷ୍। ସବୁ ପରିବାର ଗୋଟେ ଜେଷ୍ଠ ବ୍ୟକ୍ତି ଥାନ୍ତି। ତ ବଡ ଥାଆନ୍ତି ଯିଏ ତ ତାଙ୍କୁ ଆମେ ଯଦି ତାଙ୍କୁ ମାନିବା ତାଙ୍କୁ। କଥା ଅନୁସରଣ କରିବା ତ ସେଇଟା ସେଇ ଦ୍ଭ ଭାବନାଟେ ବି ଆମର କମିଯିବ ଆମେ ତାଙ୍କ ଉପରେ ଛାଡିଦବା। ଆମେ ଆମର ମତାମତ ଦେବା ତାଙ୍କ ଉପରେ ଛାଡ଼ିଦେବା ଆଉ ତାଙ୍କୁ ଯୋଉଟା ଠିକ ଲାଗିବ ଆମେ। ତାଙ୍କ କଥାରେ ଚାଲିବା ତ ପରିବାର ବହୁଛି ହଁ ସେ ସେଇ ନିଷ୍ପତି ନେବେ। ତ ପରିବାର ବହୁଝିଲା ଆଉ ଜଣଙ୍କ ଜଣଙ୍କ ମନରେ ଥାଏ କି ନା ସେ ବଡ ବୋଲି କଣ ତାଙ୍କ ଇଚ୍ଛାରେ ହିଁ ଚାଲି ବକି ଆମର ବି କିଛି ଇଛା ଏମିତି ହେଲେ ଏ ତମେ କହିଲା ପରି ସେ ଫ୍ୟାମିଲି ଟା ରହିପାରିବନି। ନି ଗୋଟେ ଜାଗାରେ ଏକା କି ଫେମିଲି ହେଇକି ସେ ହଁ।
ଏମିତି କି ଯାହାର କାରଣ କି ଧୀରେ ଧୀରେ ଘଟି ଚାଲିଛି ଆମେ ଦେଖିବା ଗାଁ ଗହଳିକୁ ଚ୍ଛା ଛାଡିଦେଲେ ସହରରେ ତ ଯୌଥ ଫ୍ୟାମିଲି ହିଁ ଅସମ୍ଭବ ଆମ ଯଦି। ଯୌଥ ଫ୍ୟାମିଲି ମିଳିତ ପରିବାର ଦେଖିବା ସେୟା କେବଳ ସେଟା କେବଳ। ଗ୍ରାମୀଣ ପରିବେଶରେ ଗାଁରେ ହିଁ ବର୍ତ୍ତମାନ ଦେଖିବାକୁ ମିଳେ ଆମେ ଯଦି ସେଇ ଅନୁଭୂତି ନବାକୁ ଚାହିଁବା ତ ଆମକୁ ଗାଁ ଗାଁକୁ ହିଁ ଯିବା ପାଇଁ ପଡିବ ତ ଆଜି କାଲିକା ସହରରେ ତ। ପ୍ରତ୍ୟେକ ଘରେ ବା ସ ସମ ସହର ମାନେ। କ୍ଷୁଦ୍ର ପରିବାର କହିଲେ ବି ଅତ୍ୟୁକ୍ତି ହବ ନାହିଁ ସମସ୍ତେ ପିତାମାତାଙ୍କୁ ଗାଁ ରେ ଛାଡି ନିଜେ ଆସିକି ନିଜର ଭବିଷ୍ୟତ ଗଢିବାକୁ ଯାଇ ହଉ ବିବାହ। ପରେ ହଉ ନିଜର ପତି ପତ୍ନୀ ବା ନିଜର ପୁଅ ଝିଅଙ୍କୁ ନେଇକି ସେ ସଂସାର କଲେ। ଯାହା ଫଳରେ ସେ ସେଇ ଯୌଥ ପରିବାରର ସେ ସେ ଯାହା ଭୂମିକା। ସେଥିରେ ଯାହା ଭଲ ପାଇବା ସେଇ ପରିବେଶ ସେଇଟାକୁ ସେ ଅନୁଭବ କରିପାରିଲେନି। ଆଉ ଏମିତି ନିହାତି ଭାବରେ ଆଉ ଯଦି। ଯେ ଆମେ ଏମିତି ତୁଳନା କରିବା ତ ତୁଳନା କଲେ ତ ନିହାତି ଏଇ ସବୁ କଥା ଆସିବ। ଏଥିରେ କିଛି ଭଲ ଅଛି ଖରାପ ଅଛି କିନ୍ତୁ ସବୁ ପରେ ମୁଁ ତମଠୁ। ଜାଣିବା ପରେ ଶୁଣିବା ପରେ ମୋ ଅନୁଭୂତିରୁୁ ତ ମତେ ଲାଗୁଛି କି ନିହାତି ଭାବରେ। ଯୌଥ ପରିବାରରେ ଟିକେ ଅଧିକ ସମସ୍ତ। ଭିତରେ ଯୋଉ କହନ୍ତି ଏକତା ଅଛି ସେଥିରେ ଅଧିକ ଭଲ ପାଇବାର ବାସ୍ନା ଅଛି ସେଥିରେ ସମସ୍ତଙ୍କ ଆବେଗ ସେଥିରେ ହିଁ ବହୁତ ଭାବରେ ମିଳିପାରେ କାରଣ ଯୋଉମାନେ ଏକ ଏ ଏକ ପରିବାରରେ ବଢିଲେ ତ ସେମାନେ ସମସ୍ତଙ୍କର ଜିନିଷ ଟା କାରଣ ଯେତେବେଳେ କୋଡିଏ ଜ ଣ ରୁହନ୍ତି ଆମେ ତାଙ୍କ ପାଖରୁ କୋଡିଏ ପ୍ରକାର ଶିକ୍ଷା ବି ପାଉ ସେଇ ଭିତରେ ଆମର ଗୁରୁ ଗୁରୁ ରହିଲେ ତ ଇଏ ତ ଗୋଟେ ସଙ୍କୁଚିତ। ତ ଗୋଟେ ଗୋଟେ ସଂକୀର୍ଣ୍ଣ ପରିବେଶ ଭିତରେ ରହିଲେ ନା। ଯୋଉମାନେ ଏକକ ପରିବାରରୁ ଆସନ୍ତି ତ ସେମାନଙ୍କର ବିଭିନ୍ନ ପ୍ରକାର। ବଡ ଲୋକ ଗୁରୁ ଗୁରୁଜନ ମାନଙ୍କର ଆମ ଜୀବନରେ ଭୂମିକା କଣ ସେମାନେ ଠୁ ଆମେ କଣ ଶିକ୍ଷା ପାଇପାରିବା ଏଇ ସବ ର ବି ବହୁତ କମି ରହିଯାଏ ଯୋଉଟା କି। ଆମେ କେବଳ ଜାଣିଲୁ ବାପା ମା।
ବାପା ମା ହଁ ହଁ ସେଇୟା ତମେ ଯୋଉଟା କହିଲା ବି ବହୁତ ଭଲ କଥା କହିଲ ଦେଖ। ଏବେ ବାପା ମା ଆମେ ସେଇମାନଙ୍କୁ ନେଇକି ଆମେ ଗୋଟେ କ୍ଷୁଦ୍ର ପରିବାର ରହିଲେ ନା। ତ ଆମକୁ ସେଇ ପରିବେଶଟା ହିଁ ଛୋଟ ବେଳରେ ଆସିଲେ ତ ଆମକୁ ସେଇ ପରିବେଶଟା ହିଁ ଭଲ ଲାଗେ ଆମେ ଯେତେବେଳେ। କୋଉ ଜାଗାକୁ ବି ବାହା ହେଇକି ଯିବା ତ। ତା ମାନେ ନୁହେଁ କି ସେ ଜାଗାରେ ଗୋଟେ ପୁଅ ଥିବ ତ ନା ମୁଁ କେବଳ ଗୋଟେ ପୁଅ ଥିବି। ତାକୁ ହିଁ ବାହା ହେବି ମୁଁ ସେ ବଡ ପରିବାରରେ ରହିନି ତ ମୁଁ କିଛି ମୁଁ ଏକ କରିପାରିବି। ଜିନିଷ ସବୁ ତ ସେଇ ଜାଗାରେ ବି ତମେ ଆଜିକାଲିର ଏମିତି ହେଲାଣି ସେଇ ପରିବାର ସେଇ ଝିଅ ମାନେ ରହି ପାରନ୍ତିନି କିଛି ସେଗୁଡାକୁ କିଛି ମ୍ୟାନେଜ କରିପାରନ୍ତିନି ସେଇଟା ପାଇଁ ବି ପରିବାର ବେଳେ ବେଳେ ଭାଙ୍ଗିଯାଏ। ଏକାକି ଯେତେବେଳେ ପୁଅ ବାହା ହେଇଗଲା ମାନେ ନା ମୁଁ ଏକା ରହିପାରିବିନି ପୁଅ ସ୍ତ୍ରୀ କଥାରେ ପଡିକି ବାହାରେ ଯାଇକି ରୁହନ୍ତି ତ ଏମିତି ନୁହଁ କି ସବୁ ଝିଅ ଖରାପ ଥାନ୍ତି ହେଲେ ବି ସେମାନଙ୍କୁ ଆଗରୁ ଜାଣିଥିବେ ଯଦି ଅବଗତ ହେଇଥିବେ ସେ ବିଷୟରେ ନା ଫ୍ୟାମିଲି ସହିତ ପରିବାର ସହିତ ଏମ ସେଇ ବଡ଼ ପରିବାର ଟା ବି ତାଙ୍କୁ ବହୁତ ଖୁସି ଲାଗିବ କି ନା ମୋର ଆମେ ଗୋଟେ ଛୋଟ ପରିବାର ରୁ ବଡ ପରିବାରକୁ ଯି ସିଏ ଆମ କିଏ ବି ହଉ ନଣନ୍ଦ ଥିବେ ଦିଅର ଥିବେ ସେଇ ଜାଗାରେ ଆମେ କଣ ବତି ଯିବା ତ ସେଇ ଜାଗା ରେ ଯାହାଲେ ଧୀରେ ଧୀରେ ହେଇକି ଅସନ୍ତୋଷ ସୃଷ୍ଟି ହବ ତ ସବୁ ଜାଗାରେ ସେ ଫା ପରିବାରକୁ ବି ନେଇକି ହଁ ଆମେ କେମତି ପରିବାରକୁ ନେଇକି ଏମତି ଇଏ କରିଆ ଆଉ।
ଚଳିପାରିବା ତ ହଁ ଯେମିତି କହିଲେ କି ତମଠୁ ଯୌଥ ପରିବାରର ଭଲ ପାଇ ବା ଏଇ ସବୁ ଏକତା କେମିତି ସେ ସବୁ ଶୁଣିକି ଜାଣିକି ବହୁତ ଖୁସି ଲାଗିଲା ଆଉ ମୁଁ ବି ନିହାତି ଭାବରେ ତମ ଘର
ହଁ ମତେ ବି ହଁ ହଁ ପକା ତମେ ଆସିବ ମୁଁ ବି ତମକୁ ସେଇ ହଁ ସେଇ ଅଭିଜ୍ଞତା ନେବା ପାଇଁ ହଁ ହଁ ନିହାତି ଆ ଆସିବ ତମେ ନିଜେ ବି ଜାଣିପାରିବ ମତେ ଯେମି ଯେତିକି ଲାଗୁଛି ତମେ ସେଇ କ୍ଷୁଦ୍ର ପ ରିବାରରେ ରହିକିବି ତମକୁ ସେଇ ପରିବାର ବହୁତ ପସନ୍ଦ ହବ ତମକୁ ନ ସାଙ୍ଗସାଥିରେ ଦେଖିକି ବି ତମେ ବହୁତ ପସନ୍ଦ କର ତ ତମକୁ ଆଗକୁ ବି କିଛି ଅସୁବିଧା ହବନି। ଆଉ ତମ ବିଷୟରେ ବି ଯୋଉଟା ବି ହଁ ସବୁଥିରେ କିଛି ଖରାପ ଭଲ ଗୁଣ ଥାଏ ତ ସେଇଥିରେ ବି ତମେ ଯଦି କହିଲେ ତମ କଥା ବି ବହୁତ ଠିକ୍ ଲାଗିଲା ମତେ ତ ଯୋଉଟା ଜାଣିନଥିଲି ସେଇଟା ବି କିଛି ଶି୍ଖିବାକୁ ବି ମିଳିଲା ତମ କଥାରୁ ତ ବହୁତ ଭଲ।
ଭଲ ଲାଗିଲା ମତେ ବି କଥାହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ।